ହଁଅ, ହଁ ଭଉଣୀ କୁହ।
ଅ କଣ କରୁଚନ୍ତି?
ଏଇ ଶୟନ ରେ ଅଛି ଆଉ।
ହ ଖିଆପିଆ କଣ ସଇଲାଣିି କି?
ଖିଆ ପିଆ ନୁହେଁ ରୋଷେଇ ଚାଲିଛି।
ଆଜ୍ଞା।
ଆଉ ମୋର ଆଜି ବିଷୟଟା କିଛି -ଇ ନାହିଁ ଯୋଗଦାନ। ଆଜି ମୋର ରୋଷେଇରେ ନାହିଁ। ସେଥିପାଇଁ ଶୟନରେ ଅଛି ଆଉ।
ମୁଁ ବି ସେଇ ରୋଷେଇରେ ଟିକେ ବ୍ୟସ୍ତ ଥିଲି ଫାଙ୍କା ଟିକେ ଏଇନା ହେଲାଠୁ ଟିକେ ଆପଣଙ୍କୁ। ନଗେଇକି କଲ୍ କଲି ଆଉ। ଆଉ କଣ ଆଜି ସବୁ ସେ କଣ କଣ କରିଛନ୍ତି।
ରୋଷେଇ ଆମର ହେଇଛି ଆଜି ଅରୁଆ ଡାଲମା।
ନାଇଁ ଆଜି ତ କିଛି ଓଷା ବାର ନାଇଁ।
କିଛି ନାହିଁ ଯେ ଖୁସିରେ।
ଓହୋ ଆଉ କଣ ଖ ଅଗର ସବୁ କୁହନ୍ତୁ।
ହବ୍। ବରା କହୁଛି ମୁଁ ଟିକେ ପଳେଇ ଆାଇଲିି। ଭ୍ରମଣ କରିବାକୁ ବାହାରୋ।
ଆଜ୍ଞା। ଆଉ କଣ ସବୁ ଘରେ କଣ କରୁଛନ୍ତି ବାପା ବୋଉ ସୁ ଭାଇ ଭଉଣୀ ସବୁ କଣ କରୁଛନ୍ତି।
ସମସ୍ତେ ଏଇନା ଖାଇବା ସମୟ। ହେଲା ମୋତେ କାଳେ ଟିକେ ଅସୁବିଧାରେ ପକେଇବେ। ମୁଁ ଟିକେ ପଳେଇ ଆଇଲି ତମ ବାରିଆଡେ।
ହଁ ଭଲ କରିଛନ୍ତି।
ବହୁତ ହଇରାଣ କରୁଛନ୍ତି କଥା ହବାରେ। କ କଥାବାର୍ତ୍ତା ହବାରେ ବହୁତ ଅସୁବିଧା କରୁଛନ୍ତି।
ଆଜ୍ଞା ଟିକେ କହିଲେ କୋଳଥ ଡାଲି ଟା କେମିତି କଲେ ଭଲ ଲାଗିବ। ଟେଷ୍ଟ ଲା ଯୋଉ ସ୍ଵାଦିଷ୍ଟ ଲାଗିବ।
କେବେ କରିନି। କୋଳଥ ଯ ଦେସି କୋଳଥ ବୋଧେ ଏ ସବୁ ଗାଁ ଗହଳିରେ ଭଲ ମିଳେ।
ଆଜ୍ଞା।
ପାଖରେ ଗୋଟେ ଚାନ୍ଦିନୀ ଅଛି ଜାଣିଛନ୍ତି ଚାନ୍ଦିନୀ। ସେ ପବନ ମୁଁ ଆସିକି ସେଇ ଟିକେ ବସିଛି ରାସ୍ତା କରରେ। ଚାନ୍ଦିନୀତି ଅଛି ଗଛ ଲାଗିଛି। ବାଡ ଦିଆଯାଇଛି। ସେଇଠି ଫାଙ୍କା ହେଇ ବସିଯାଇଛି ଆଉ।
ଆଉ ଆମର ସବୁ ଯୋଉ ଗଛ ଫୁଛ ସବୁ ଲାଗିଥିଲା ଶାଗ ଫାଗ ସବୁ ଅଛି ନା ନାଇଁ ସବୁ କୁଆଡେ ଗଲାଣି।
ଶାଗ ଅଛି ଜହ୍ନି ଏଇ ଯୋଉ ଲତା ଗୁଡା ମାଡିଛି ସ୍ୟାଡକୁ ଯାଇଛି। ଲତା ମାରିକି। ଆଉ ପିଜୁଳି ଗଛରେ ଦେଖାଯାଉଛି। ଇଚ୍ଛା ହଉଛି ଖାଇବା ପାଇଁ ଟିକେ ବାଡିରେ ତୋଳି ତାଳିକି। ପାଖରେ କି ନାହାଁନ୍ତି ଆଉ କହନ୍ତି କି ଆଣି ଦିଅନ୍ତି।
ଆମେ
ଆଉ ଆଜି ଆପଣଙ୍କଖରେ କଣଛି ଖାଇବା। କଣ ହେଇଛି।
ଟେ ନଡିଆ ତରକାରୀ କରିବି ବୋଲି ଭାବୁଛି ମୁଁ ଭାବୁଥିଲି ଟିକେ ଆପଣଙ୍କ ଠାରୁ କିଛି
ଆ ନଆ ତରକାରୀ ନା ନଡିଆ ବରା ତରକାରୀ ନଆ ତରକାରୀ ହଁ ହଁ ଟିକେ ମୁଁ ଜା ତମେ ତ ଭଲ ଟିକେ ନଡିଆ ଝିଆ ବେଳେ ଏବେ ତ ବାହା ହେଇଗଲଣି ଭଲ। କରିକି କର ମତେନ୍ତୁ ତମ ଯୋଉ ପରଟା ଆଉ ରୁଟି କରିବା ପ୍ରଣାଳୀ ଟା ସୁନ୍ଦର ଲାଗେ।
ରୁଟି ଟା ପୁରା ଗୋଲ ଗୋଲ ବଢଆ ହୁଏ।
ବହୁତ ମାନେ ମୁଁ ତ ଶିଖି ପାରିଲିନି ତଥାପି ମୋର ମାନଚିତ୍ର ହେଇଯାଉଛି।ତାକୁ କଲାବେଳେ ଯେତେ ଚେଷ୍ଟତା କରୁଛି ତମ କରି ନ ମୁଁ ଯେତିକି ତ ରୁଟି ଗଲ କିନ୍ତୁ ମତେ ପଳ ଟା କରିବା ପ୍ରଣାଳ ଟା ଭାର ସୁନ୍ଦର ଦେଖାଯାଏ ସେ
ମୁଁ ତ ଶୁଣିଛି ଆପଣ ନଁ ଶୁଣନ୍ତୁ ଶୁଣନ୍ତୁ ମୁଁ ଶୁଣିଛି ଆପଣ ବଢିଆ ରୋଇ ସେ କରନ୍ତୁ ଟିକେ ପ୍ରଣାଳୀ ଗୁଡା କହିଲେ ମତେ ତେ ଭଲ ଲାଗିବ।
ପ୍ରଣାଳୀ ମତେ ତ କୋଳଥ ମୁଁ ତ ଆଗେ ସବୁ ମା ମାନେ ଗାଁ ଗହଳିରେ ହାଣ୍ଡି ମାଟି ହାଣ୍ଡିରେ ଫୁଟାନ୍ତି।
ଆଜ୍ଞା।
ଜାନ୍ତି କିନ୍ତୁ ଏବେ ତ ଯୋଉ ହେଲାଣି ମାନେ ଯୋଉଟା କି ଆଧୁନିକ ଯୁଗରେ ଯୋଉ ପ୍ରୟ ହଉଛି ନା ମତେ କିଛି ଭଲ ଲାଗୁନିଥାଏ ଗୋଟ।
କାହିଁ କହିଲି ମୁଁ ମଁ ବାପା ଯିଏ ମାନେ। ଫସର୍ଜୀ ସିଏ ଟିକେ ମାନେ ପ୍ରତିକ ଜିନିଷ ମାନଙ୍କର ଭଲ ପାଆନ୍ତି ଖାଇବାକୁ କଳତା ଡାଲି ମୁଗ ଡାଲି ବି ଡାଲି ନହେଲେ ଫେସା ଡାଲିିକ ଶାଗ ଭଜା ର ଏଇ ସବୁ ଟାଇପ ର ଖାଇବାକୁ ଭଲ ପା ଆଜ୍ଞା ସେଥିପାଇଁ ମୁଁ ଭାବୁଛି ସେଥିପାଇଁ ମତେ ଟିକେ ଆସୁନି ତ ମୁଁ ତମଠୁ ଆଜ୍ଞା। ହ ନାଇଁ ଶୋଇନି।
ଅତାର କରୁଛନ୍ତି ତ
ଆଜ୍ଞା ସେ ମତେ ମୁଁ ତାଙ୍କୁଟିକେ ଛାଡି ଦେଇକି ଟିକେ ବାହାରକୁ ପଳେଇ ଆସିଥିଲି ସିଏ ମତେ ଖୋଜିଛନ୍ତି।
ଯାହାହେଲେ ମା ମନ ପୁଅ ବି ସେମତି ଦୁଷ୍ଟ ନହେଲେ ଏବେ ବି ସାନ୍ତ ସରଳ ପିଲାଟିଏ।
ଶାନ୍ତ କଣ ଟିକେ ଦୁଷ୍ଟ ବି ଅଛି ଆଉ ଆଜି ସ୍କୁଲ ଯାଇନି ତ ସେଥିପାଇଁ ଟିକେ ହାଲୋ ସ୍କୁଲ ଯାଇନି ତ ସ୍କୁଲ ଯାଇନି ଆଜି ପା ବର୍ଷା ହଉ ଥିଲା ତା ଦେହ ଭଲ ନାହିଁ ସେଥିପାଇଁ ଆମେ ଟିକେ ଟିକେ ସ୍କୁଲ ଛାଡିଲୁନି।
ଓହୋ ବର୍ଷା ତ ବର୍ଷା ଆଜି କଣ ହୋଉଚି।
ଆପଣଙ୍କ ଆଡେ ହେଇନି କି?
ନାଇଁ ଆମର ତ ଏପଟେ ହେଇନି ।
ନାଇ ହଉଥିଲା ସକାଳେ । ଆଉ ଆମର ତ ଏବେ ବିଲ କାମ ଚାଲିଛି ଆଉ ବର୍ଷା ବି ତା ସାଙ୍ଗ କୁ ଦର ଦକାରେ ଜା ହଉ ବର
ନା ନା ବର୍ଷା ଜମା ଜମା ଆଜି ବର୍ଷା ହେଇନି । ଆଉ ବର୍ଷା ତ ହେଲେ ଭଲ ଖୁସି ଲାଗନ୍ତା ଟିକେ।
ଆମର ବା ଏ ଯୋଉ ଆମର ବା ଘର କାମ ହଉଛି ତ ଏରା ମିସ ସ୍ତ୍ରୀ ପଡିଛନ୍ତି ତିନି ଚାରି ଜଣ
ଆଉ ତମ କକା କକା ଅଛି କକା ଅଛି କକା ଏଠି ତମର ଫାଟକ ଖୋଲିକି ଗଲେ ସେଥିପାଇଁ ମୁଁ ପଳେଇ ଆସିଲି ମୁଁ କହିଲି ମୁଁ ପଳେଇବା ଟା ଭଲ ହବ।
ହୁଁ ଆଜ୍ଞା। ତାହେଲେ ଇଆଡେ ଆସିିକି କଥା ହୁନ୍ତୁ ଆଉ ଅଲଗା ଆଡେ ଯାଇକି ଆଉ।
ମୋର ରାସ୍ତା ଆଡକୁ ପଳେଇ ଆସି
ଆଉ ଆପଣଙ୍କ ମାଙ୍କ ଦେହ ଭଲ ଅଛି?
ମା ପୁରା ସୁସ୍ଥ ଅଛନ୍ତି ସ୍ୱାସ୍ଥ୍ୟବାନ ଅଛନ୍ତି।
ଆଉ ସମସ୍ତେ ଭାଇ ଭଉଣୀ ଘରେ ସମସ୍ତେ?
ସମସ୍ତେ ଅଛନ୍ତି ବଡ ମା ପିଇସି ଆସିଛନ୍ତି ପିଇସା ଅଛନ୍ତି। ଆ ପିସାଙ୍କ ପୁଅ ହଁ ଆସ ଛନ୍ତି ସିଏ ଏନା ଅଛନ୍ତି
ହଁ
ଅଛନ୍ତି ତାଙ୍କରି ପାଇଁ ତା ଅରୁଆ ଡାଲମା ହେଇଛି ଆଉ
ସେ କଣ ଅରୁଆ ଡ଼ାଲମା ଭଲ ପାଆନ୍ତି ନାଇଁ।
ନା ନା ଆଜି ମଙ୍ଗଳବାର ତ ପିସା ତାଙ୍କର ଖାଆନ୍ତି। ଏଇ ବିନା ପିଆଜ ରସୁଣ ଖାଆନ୍ତି ହଁ ବିନା ପିଆଜ ରସୁଣ ଖାଆନ୍ତି ସେଥିପାଇଁ ଆଉ ଜଣଙ୍କ ପାଇଁ କଣ କରିବୁ ସମସ୍ତେ ଖାଇଦବା ଆଉ।
ହଁ ଭଲ କରିଛନ୍ତି। ଭଲ ଭଲ ସୁସ୍ୱାଦୁ ଲାଗିବ ନା ଅରୁଆ ଡାଲମା
ପାପୁଡ଼ି ଆଉ ଖଟା। ଆଳୁ ଭରତା।
ଆଜ୍ଞା।
ମୁଁ କିନ୍ତୁ ସକାଳୁ ମୋର ପ ପଖାଳ ଖାଇ ଦେଇଛି ପଖାଳ ଆଉ ଯାହେଲେ ଜଇଁ ପୁଅ ଖାଇବେ ମାନେ। ଆପଣ ଆସିବେନି କି ଆପଣ ଘର ପାଖରେ ଯୋଉ ଭଗିନୀ ବାହା ହେବେ ତାଙ୍କ ବିହାଘରରେ ଆସିବେନି କି?
ହଁ ଟାଇମ୍ ଯୋଉ ସମୟ ହେଲେ ଯିବା ନହେଲେ ନାଇଁ।
ସମୟ ବାହାର କରିବେ ନା ଯାହାହଲେ ବି ଛୋଟବେଳୁ ତମ ପାଖରେ ସେ ବଢିଛନ୍ତି ସେ ଡାକିବ ମାନେ ଆସିବା କଥା।
କଣ କରିବା ଶାଶୁ ଘର କଥ୍
ପରିବାର ଶାଶୁଘର କଥା ଯେ ଶାଶୁ ଯେତେବେଳେ ଆସିଥିଲେ ତମ ଘରକୁ ସେ ଝିଅଟି ତମକୁ କହିଥିବ କି ନାଇଁ ଶାଶୁଙ୍କ ଆଗରେ।
ହଁ ଆସିନାହାନ୍ତି କହୁଥିଲେ ଆସିବେ। କହିଲେ ଆମେ ଯିବୁ ଆଉ।
ହଉ ଆସିବ ନା ଆସେ ଟିକେ ଦେଖା ଯିବା ହଁ ଦେଖା ଦର୍ଶନ ଟିକେ ହେଲେ ଟିକେ ଭଲ ଲାଗିବ। ବହୁତ ଦିନ ଦେଖା ବି ହେଇନି।
ରହୁଛି ଯେ ଦେଖା ହବ ଆଉ କଣ।
ହଁ ହଁ ନିଶ୍ଚ ନିଶ୍ଚିନ୍ତ ଆଉ ଉପହାର କଣ ଆଣିବେ?
ଭାବୁଥିଲି ଉପହାର କଣ ଦେଲେ ଭଲ ହବ କହୁନାହାନ୍ତି?
ଭାବୁଛି ଜିନିଷ ତ କିଛି ଆଉ ସୁନା ତ ଦେଇ ହବନି ଟଙ୍କା ହିସାବରେ ଯଦି କିଛି ସାହାଯ୍ୟ କରିପାରିବେ ଭଲ ହବ।
ଟଙ୍କା ନହେଲେ ଭାବୁଛ ଗୋଟେ ଭଲ ଶାଢ଼ୀ ସମ୍ବଲପୁରୀ ଶାଢୀ ଟେ ଦେଲେ ବି ଭଲ।
ହଁ ହଁ ଯୋଉଟା ଦେଲେ ବି ଭଲ ଲାଗିବ ଆଉ ଯଦି ଦେଇପାରିବୁ ଭଲ କଥା। ଯଦି କିଣିବାକୁ ସମୟ ବାହାର କରି ସମୟ ଦେବେ କିଣିବାରେ।
କେବେ ବାହାଘର?
ଏ ତାରିଖ ଆଖ ବୁଦ୍ଧେ ଏକ ବୋଧେ। ଏକେ ଏକେ।
ଓ ହୋ। ଏକରେ ଏକ ଏକ ତାରିଖରେ ଆମର ବି ଆଉ ଗୋଟେ ଗୋଟେ ବି ବାହାଘର ଅଛି।
ଆମର ଆଉ ଜଣେ ଭଗଣୀ ଅଛନ୍ତି ହ ଆମର ଆଉ ଜଣେ ଭଗିଣୀ ଅଛନ୍ତି ଅଛନ୍ତି ସେ ତାଙ୍କର ମୁଖ ମୁଖ କୁ ସଫା କରିବାରେ ବ୍ୟସ୍ତ ଅଛନ୍ତି।
ହଁ ମୁଁ ମୁହଁ ସଫା
ମୁଖ ମୁଖ ମୁଖ ସଫା କରୁଛନ୍ତି। ହଁ।
କଣ ପାଇଁ କଣ ଲାଗିଥିଲା କି?
ନା ମୁଖରେ କିଛି ଲାଗିନି ସେ ତାଙ୍କ ତ୍ବଚାର ଟିକେ ଯତ୍ନ ନିଅନ୍ତି ନା କିଛି ନାହିଁ। କେବଳ ଖାଲି ହାତ। ଥରେ ତାଙ୍କୁ ତ୍ୱଚାର ଯତ୍ନ ନଉଛନ୍ତି।
ଆଜ୍ଞା ଆଜ୍ଞା ଭଲ ଭଲ କଥା ଭଲ କଥା।
ତଚ ତ୍ୱବଚା ବେକ ଆକୁ ଯତ୍ନ ତ ସେ ଆମର ଗୋଟେ ଭଗିିନୀ ସେ ଏଇଠି ରୁହନ୍ତି ଗାଧାନ୍ତିନି। ହେଲା ଏଠି ଜଣେ ରୁହନ୍ତି ସେ ନିଜର ଯତ୍ନ ନିଅନ୍ତିନି କି ତାଙ୍କ ପୁତ୍ର ଜଣେ ରହୁଥିଲେ ଏଠି ତାଙ୍କର ଯତ୍ନ ବି ନିଅନ୍ତିନି ସେ।
ହୁଁ।
ହେ ଆଉ ଯେତେବେଳେ ତାଙ୍କ ସ୍ବାମୀ ପାଟି କରିବେ ସ୍ବାମୀ ପାଟି କରିବେ। ଆଉ ସେ ତାଙ୍କ ଉପ ଚଢି ଯାଆନ୍ତି କଥାରେ।
କାର୍ଯ୍ୟରେ ବ୍ୟସ୍ତ ଯୋଉଥିପାଇଁ ସେ ତାଙ୍କ
ନା କାର୍ଯ୍ୟ କିଛି ନାହିଁ ତାଙ୍କର ତାଙ୍କର ସବୁବେଳେ ଉଦ୍ଦେଶ୍ୟ ହଉଛି କେମିତି ମାନେ ଅତି ମାନେ ତର ତର ହେଇକି। ସେ ଗାଧେଇବେ ପଖାଳ କଂସା କତିରେ ବସିଯିବେ।
ନାଇଁ ନାଇଁ ସିଏ ତାଙ୍କର କଣ?
ପଖାଳ ତାଙ୍କର କଖଳ ପସନ୍ଦ ଏତେ ନୁହେଁ ସିଏ ଆଉ ଟିକେ କଣ? ଏମିତି ବ୍ୟସ୍ତ ହୁଅନ୍ତି କେହି ଜାଣି ଆମେ ଜାଣିପାରୁନାହିଁ।
ଆପଣଙ୍କର ପଖଣା ପସନ୍ଦ ତ।
ନା ନା ମୁଁ ପ ପ୍ରଖ ତାଙ୍କ କ ଦେଖା ଦେଖି ମୁଁ ବି ଛାଡି ଦେଇଛି।
ହୁଁ। କାହିଁକି ଆପଣ କଣ ଉଁ ବଢି ଯାଉଛି ନା କଣ ପଖାଳ ଖାଇଲେ?
ନାଇ ଚର୍ବି ପଡୁନି ଜାଣିଥିବେ ତ ନାଇଁ ଶୁଣ ଶୁଣନ୍ତୁ ଆଉ ହ ହଉ ହଉ ଆପଣ ରଖନ୍ତୁ ସମୟ ବାହାର କରି କଥା ହେବେ ଆଉ।
ସେଇ କାର୍ଯ୍ୟରେ ବ୍ୟସ୍ ତ ରହିବି ତ ସେଥିପାଇଁ ରଖୁଚି।
ହଁ। ହଁ।